ହ୍ୟାଲୋ
ହଁ ଭାଇ ନମସ୍କାର
ନମସ୍କାର ନମସ୍କାର
ଆଉ ଭାଇ ଏତେ ଦିନ ପରେ କଲ୍ଟା ଉଠେଇଲେ ମୋର
ହଁ ସେ ବ୍ୟସ୍ତ ଥିଲି ଟିକେ ତ ସେଥିପାଇଁ ମୁଁ ଉଠେଇ ପାର ନଥିଲି ଆଉ ବ୍ୟସ୍ତ ବୋଳ ଜୀବନ ଭିତରେ ଆଉ କଣ କରିବା ସବୁଆଡୁ ପୁଣି ଦେଖିବାକୁ ପଡ
ହୁଁ
ହରି
ଆପଣଙ୍କ କଥା ଶୁଭଉନି ଆପଣ ଟିକେ ବାହାରକୁ ଆସନ୍ତୁ
ହଁ ଶୁଭିଲା କୁହନ୍ତୁ ଶୁଭିଲା ହଁ ନା ମୁଁ କହିଲି ବ୍ୟସ୍ତ ବଳ ଜୀବନ ଭିତରେ ଆଉ ତମ କଥା ତ ମନେ ପଡୁନି ଟୋଟାଲି ମୋର ଆଉ ମୁଁ କଣ କରିବି
ସତେରନାକୁ
ହଁ
କଁ ମନ ୁନି ଏଇ ଏମିତି ଯାହାବି ହେଲେ ବ୍ୟସ୍ତ ବଳ ଜୀବନ ମନେ ପକେଇବା କଥା ନା ଆଉ ବନ୍ଧୁଙ୍କୁ ଯେହେତୁ ଆମେ ବନ୍ଧୁ
ହଁ
ମନେ ପକେଇବା କଥା ନା କଥା ନୁହେଁ
ଆପଣ ତ ପଚାରୁନାହାନ୍ତି ଆଉ ଆପଣ ଆପଣଙ୍କୁ ପଚାରୁଛନ୍ତି ହ
ଆମେ ଆମେ ପଞ୍ଚା ଆମେ ପଚାରୁନୁ ଆଉ କିଏ ପଚାରୁଛିୁ ଆପଣ ଆପଣଙ୍କ ଶୁଣନ୍ତୁ ଆପଣଙ୍କ ଶୁଣନ୍ତୁ ଆପଣଙ୍କ କଥା ଶୁଭଉନି ଆପଣ ଟିକେ ବାହାରକୁ ଆସନ୍ତୁ
କହୁଛନ୍ତି କି ଯଦି ମୁଁ କୋଉଦିନ ଫୋନ କରୁନି ଆପଣ ଆପଣ ଆଡକୁ ଫୋନ କରିଛନ୍ତି
ମୁଁ କଲ କରିଛି ମୁଁ ଆପଣଙ୍କୁ ଫୋନ କରିଛି
କହୁିନୁ ଆପଣ ଫୋନ କରୁଛନ୍ତି ମିଛ କଥା କାହିଁ କହୁଛନ୍ତି କହିଲେ
ସେତେବେଳେ ମୁଁ ଆପଣଙ୍କୁ କଲ୍ କରିଥିଲି ବା
କାହିଁ କଲ ତ ଆସନି ମୋ କତିକି
ଓହୋ ତାହେଲେ ନେଟୱାର୍କ ଇସ୍ୟୁ ଥିବ ଆଉ
ନିରାଟ ମିଥ୍ୟା କଥା ଆପଣ କହୁଛନ୍ତି
ନାଇଁ ଆମେ ମିଥ୍ୟା କଥା ନୁହେଁ ଆମେ ସତ୍ୟବାଦୀ ଲୋକ ସତ୍ୟ କଥାରେ ହିଁ ଆମେ ଚଳିବୁ ସତେଇସି ଯୀବନ
ନାଇଁ ମୁଁ ମୁଁ କଣ କହୁଥିଲି କି ଆଉ ତମେ ତ ସେ ପଟିଆ ପ ଗୋଟେ ରହୁଛ ଆଉ ସେ ପଟିଆ ଆଡେ ଭଲ ପ୍ରସ୍ତାବ ନହିଁ
ହଁ ହଁ ପଟିଆଡେ ତ ଅଛି କିନ୍ତୁ ଆମେ ଟିକେ ସହରଆ ଅଞ୍ଚଳକୁ ଉଠିଯାଇଛି ବୁଝିଲେ
ଆଚ୍ଛା
ସହରିଆ ଅଞ୍ଚଳରେ ଏଠି ଆପଣଙ୍କୁ କଣ ଦରକାର
ହଁ ଆମର ସେ ଗୋଟା ଝିଅଟି ଅଛି ସିଏ ବିଏ କରିକି ଘରେ ଅଛି ଏବେ ଆଉ ଝିଅ ବୟସ ହେଲାଣି ାଇ ଛବିଶି ବର୍ଷ ଆ ଭଲ ପୁଅଠି ଗୋଟେ ଖୋଜିକି ଆପଣ ନଜର ଯଦି ଅଛି ଆପଣ ଦିଅନ୍ତେ ଭଲ ହୁଅନ୍ତୁ
ଓ ହୁଁ ଅଁ ଆମର ଏଇ ଆମେ ଯୋଠି ଘରେ ରହୁଛୁ ସେ ଘରଠୁ ବୋଧେ ସେ ଆ ବୋଧେ ହାଫ କିଲୋମିଟର ଖଣ୍ଡେ ହବ ବୁଝିଲେ କି, ପାଞ୍ଚଶହ ମିଟର ଭିତରେ ତାଙ୍କ ଘରଟା ପଡ଼ୁଛି ଆ ପୁଅ ବି ଭଲ ଚାକିରି କରିଛି ଆ ଯୋଉ କୋଉଠି କହିଲେ -ମେଡିସିନ କମ୍ପାନୀରେ ଚାକିରି କରିଛି। ଆଉ ଦରମା ପାଉଛି ବି ସେଇ ପଚାଶ ଷାଠିଏ ହଜାର ଭଳିଆ ବୁଝିଲେକି? ତାର ବି ଏ ନେ ବାହାଘର ପ୍ରସ୍ତାବ, ବାହାଘର ପ୍ରସ୍ତାବ ତ ଆସୁଛି ଯେ, ସେ ପୁଅକୁ ହେଇଗଲାଣି ଏଇନେକେ ଅଠେଇଶି ବର୍ଷ, ବୁଝିଲେ କି?
ଯା ଭଲ ହବ ଆଉ କଣ, ଝିଅକୁ ଛବିଶି, ପୁଅ କ ଅଠେଇଶି ଆଉ ଆପଣ ଟିକେ କଥାବାର୍ତ୍ତା କରୁନାହାନ୍ତି ତାଙ୍କ ଘରେ ତାଙ୍କର, କଣ କେମତି ଜମି ଭଲ ମନ୍ଦ ଗାଁରେ ସବୁ ଅଛି।
ପୁଅ ପଚାଶ ଷାଠିଏ ହଜାର ଦରମା ପାଉଛି ମାନେ ଯାହା ବି ହେଲେ ଜମିବାଡି ଅଛି କୋଠା ତିନି ତାଲା, ଚାରି ତଲା ବାଡେଇଛନ୍ତି, ବୁଝିଲେ ଚାରି ତାଲା ଘର ଆଉ ଆମର ଏଠି ଭୁବନେଶ୍ଵର ଏରିଆ ହ
ଆଚ୍ଛା।
ବୁଝିଲେ କି -ଆଉ ତାପରେ ଆମର, ସେଠି ଭୁବନେଶ୍ଵରରେ ତାଙ୍କର ଦିଟା ଫ୍ଲାଟ ବି ଅଛି। ଆଉ ସେ ଘର ଭଡା ବି ଲଗଉଛନ୍ତି, ବୁଝିଲେ କି?
ଆଚ୍ଛା।
ତାଙ୍କର ଦିଟା ବିଲଡିଙ୍ଗ ଅଛି ସେ ଘର ଭଡା ବି ସେଠି ଲଗଉଛନ୍ତି। ସେଥିରୁ ମାସକୁ ନିହାତି ଅଶୀ ପଞ୍ଚାଅଶୀ ହଜାର ଖଣ୍ଡେ ପଳେଇ ଆଉ ବଝ ବୁଝିଲି ମାନେ ଗୋଟିଏ ଘର, ଗୋଟିଏ ବିଲ୍ଡିଙ୍ଗ ପିଛା ଅଶୀ ପଞ୍ଚଅଶୀ, ମାନେ ଦିଟା ଘରକୁ
ହଁ
ଲକ୍ଷେ ଷାଠିଏ, ଲକ୍ଷେ ସତୁରି ହଜାର, ଭଳିଆ ପଳେଇ ଯାଉଛି ଆଉ- ବୁଝିଲେ କି?
ହଁ
ଆଜ୍ଞା, ପୁଅ ବି ଦରମା ପାଉଛି, ଆ ବାପା ମାଙ୍କର ଗୋଟିଏ ପୁଅ ବୁଝିଲେ କି, ଆଉ ସେ ଝିଅର କଣ ଆଉ ଗୋତ୍ର କଣ ତାଙ୍କର ହଁ କି ରାଶି ସେ ଝିଅର
ଝିଅର ଆଜ୍ଞା -ମିଥୁନ ରାଶି
ଏ ବା ଭଲ ହେଲା ତ ପୁଅର ବି ମି
ବାପ, ବାପ ମାଙ୍କର ଗୋଟିଏ ଝିଅ ଏବଂ ସେ ଭ ସେ ସେ ଭାଇ ସେ ଭାଇ ଭଉଣୀ ଦୁଇ ଜଣ, ଭାଇ, ଭାଇର ବାହାଘର ସରିଗଲାଣି ଭାଇ, ଭାଇ ଟାଟା ପ୍ଲାଣ୍ଟରେ ଚାକିରି କରିଥିଲା ଅଶି ହଜାର ଟଙ୍କା ଦରମା ପାଉଛି। ପାଞ୍ଚ ବର୍ଷ ହେଇଗଲାଣି ଭାଇର ବାହାଘର, ଭାଇର ଭାଇର ଭାଇର ଗୋଟିଏ ଝିଅ ଝିଅଟି ଶିଶୁ ମନ୍ଦିରରେ ପାଠ ପଢୁଛି।
ନର୍ସରୀରେ ପଢୁଛି, ନର୍ସରୀ ରେ ପଢୁଛି ଝିଅଟି ଆଉ ତାଙ୍କ ବାପ, ତାଙ୍କ ବାପା ତାଙ୍କର ତିନି ଭାଇ, ତିନି ଭାଇ ଜଣେ ସ୍କୁଲ ଟିଚର ଅଛନ୍ତି ଆଉ, ଝିଅ ଯାହା ଝିଅ ବାହା ହେବ, ସିଏ ଗାଁ ରେ ଚାଷ ବାସ ଭଲ ମନ୍ଦ ଦେଖା ଦେଖା ଚାହାଁ ସବୁ କରୁ ଆ, ଆଉ ଜଣେ ବାହାରେ କମ୍ପାନୀରେ ଚାକିରୀ କରିଛନ୍ତି। ଏଇ ସବୁ ତାଙ୍କର ଚଳାଚଳ, ଭଲ ଜମିବାଡି ଅଛି ଭଲ ଖାନଦାନୀ, ଖାନଦାନୀ ଘର, ଗାଁରେ ପୁଣି ଗାଁରେ କୋଡିଏ ପଚିଶି ମାନେ ଜମି ଅଛି ଭଲ ପେଷ୍ଟି ଯିବା ଭଲ ପେଷ୍ଟି ଯିବାଲା ଲୋକ ଝିଅଟି ବି ଶିକ୍ଷିତ ଏବଂ ସୁନ୍ଦର ନମ୍ର ବି ଭଲ ପାଠ ଦୁଇ ଅକ୍ଷରେ ପଢିଛି
ଆଜ୍ଞା
ହଁ
ଆଉ ଆଙ୍କରେ ବି ସେମ ସିଏ ବାପା ମାଙ୍କର ତ ବାପା ମା ଯେଉଁ କହିବାକୁ ଗଲେ ତା ବାପା କରରିକା ଦି ଭାଇ ବୁଝିଲେ
ଆଚ୍ଛା
ଦି ଦି ଭାଇ ତା ବାପା ବଡ ବାପାର ଯିଏ ସେ ପୁଅର ବଡ ବାପା ଯିଏ ତ ବାପାର ଭାଇ ବୁଲି ତା ଭାଇ ଜଣେ ଅଛି ଆଇ ଆଇ ସି ଅଛି ବୁଝିଲେ କି ଆମ ରାଉରକେଲା ପୋଲିସ ବୁଝିଲେ କି ରାଉରକେଲା ପୋଲିସ ଷ୍ଟେସନରେ ଆଇଇ ଜଣେ ଅଛି ଆଉ ଜଣେ ଏଠି ତାଙ୍କର ଘରେ ଆରେ ତୁ ଆଇଚ ପାଞ୍ଚଟା ଛଅଟା ଟ୍ରକ ବୁଝିଲେ କି
ଆଚ୍ଛା।
ସେ ଏଠି ଟ୍ରକ୍ ଫ୍ରକ୍ ସେ ଯୋଉ କମ୍ପାନୀ ଯୋଉ ଲାଗୁଛି ସେ ଟ୍ରକ୍ ଫ୍ରକ୍ ବୁଝାାବୁଝି କରୁଛି ଆଉ। ଆଉ ତାଙ୍କ ବଡ ଦି ଜଣ ବାହା ହେଇସାରିଲେଣି ବୁଝିଲେ। ଦ ଜଣ ବାହା ସରିଲଣି ଜଣଙ୍କର ଦିଟା ଝିଅ ଆଉ ଜଣଙ୍କର ଗୋଟେ ପୁଅ ଆଉ।
ଓହୋ ଓହୋ ନାଇଁ ଆପଣ ଏଇଟା ଟିକେ ଭଲ ଭାବରେ କନଫର୍ମ ହେଇ ଆପଣ ଜଣେଇବେ ମତେ ଟିକେ ଆଉ। ମୁଁ ସେଇ କଥାଁ ଭାବୁଛି ଦେିଲି ଆପଣ ଚିହ୍ନା ପଡ଼ଚ ସେଠି ଆପଣ ଯଦି ହେଇଗଲା ଜିନିଷ ଟା ହଉ ଭଲ ହୁଅନ୍ତା। ଆପଣଙ୍କ ଦ୍ଵାରା ଯଦି ହେଇଗଲା।
ତ ଭଲ ଭଲ ପରିବାର ତାଙ୍କର ଖାନଦାନ ଲୋକ।
ହଁ ନା ମୁଁ ହଁ ସେଟା ଆପଣ ମତେ ଜ କଣ ଜଣେଇବି ଆଉ ନା ବା ମୁଁ କଣ କହୁଥିଲି ସେ କଥା ଛାଡନ୍ତୁ ଆଉ ମୁଁ କହୁି ଥିଲି ଯୋଉ ନାରୀ ଶିକ୍ଷା ଉପରେ
ହଁ ନାଇଁ ଆପଣ କଣ ଜାଣିଛନ୍ତି କହୁ ନାହାନ୍ତି?
ସ୍ଵାଧୀନତା ଭାରତର ପଞ୍ଚସ୍ତରୀ ତମ ଉତ୍ସବ ଖସି ହେଲାଣି ଆଜି ବି ଗାଁ ଗହଳିରେ ଲୋକମାନୋନ ଭାବୁଛନ୍ତି ନାରୀ ମାନେ ବହୁତ ପଢିବା ଆବ୍ୟ ଆବଶ୍ୟକୀୟ ନୁହଁ। ନାରୀ ମାନେ ଯେତେ କମ ପଢିବେ ସମାଜ ପ୍ରତି ଭଲ ବିଭିନ୍ନ ପ୍ରକାର ପ୍ରକାରର ବିଭିନ୍ନ ପ୍ରକାର ଲୋକ ଆଗଞା ବସବାସ କରୁଛନ୍ତି ଗ୍ରାମରେ ଗ୍ରାମ ଗ୍ରାମ ଗ୍ର ଆମ ମାନଙ୍କରେ ବାସ କରୁଥିବା ଲୋକମାନାନଙ୍କର ଧାରଣା ହଉଛି ଏହା ନାରୀ ମାନେ ଯେତେ କମ ପଢିବେ ଏବଂ ଯେତେ କମ୍ କଥା ଜାଣିବି ନାରୀ ମାନଙ୍କ ପାଇଁ ଭଲ। ମୁଁ ମୁଁ କହିବା କଥା ନାରୀ ମାନେ ହିଁ ଆମ ଦେଶର ଅ ମୂଳ ମନ୍ତ୍ର। ତାଙ୍କ ତାଙ୍କରି ତାଙ୍କରି ମାନଙ୍କଠୁ ହିଁ କାରଣ ପିଲାାର ଶିକ୍ଷା ଆରମ୍ଭ ହୋଇଥାଏ ଶିକ୍ଷାଗତ ଯୋଗ୍ୟତା ତାଙ୍କ ମାନଙ୍କର ୁ ଆରମ୍ଭ ହୋଇଥାଏ ଜଣେ ଶିଶୁକୁ ଜଣେ ଶିଶୁର ପ୍ରଥମ ଶିକ୍ଷକ ହେଲା ମା। ଶିକ୍ଷକ ହେଲା ମା ଆପଣ ଜାଣିଛନ୍ତି ନା?
ତ ପୁରା ମାନେ ଅ ଚିର କଳରେ ହିଁ ଲେଖା ଯାଇଛି କି କାହିଁକିନା ଗୋଟେ ପିଲା ଧର ଜନ୍ମ ନେଲା ସ ଶିଖିବ କେବଳ ମାଆ କତରୁ ହିଁ ଶିଖିବ। ତାପରେ ଦେଣିକି ଯୋଉ ସେ ପାଠଟି ପଢିବ ସେ ସ୍କୁଲୁ ହିଁ ପାଠ ପଢିବ।
ଜଣେ ନବଜାାତ ଶିଶୁର ପ୍ରଥମ ଶିକ୍ଷକ ହେଲା ମା। ବା ନାରୀ ଯଦି ନାରୀ ନାରୀ ଯଦି ଦୁନିଆରେ ଅଶିକ୍ଷିତ ରହିବ? ତାହେଲେ ଜଗତରେ ପିଲାମାନଙ୍କର ଉଦ୍ଧାର କେମିତି ହବ?
ପିଲାମାନେ ଶିକ୍ଷିତ ହେବା ଶିକ୍ଷିତ ହେବାକୁ ଯାଇ ଅଶିକ୍ଷିତ ହେବେ। ମୁଁ କହିବା କଥା ନାରୀ ମାନଙ୍କୁ ସୋଭାଲୋଷ୍ୟ ସ୍ୱାବଲମ୍ବୀ କରିବା ଆବଶ୍ୟକ ତାଙ୍କ ଇଚଛା ଅନୁଯାୟୀ ତାଙ୍କୁ ପାଠ ପଢିବାକୁ ହକ୍ ଦେବା ଆବଶ୍ୟକ ଏବଂ ତାଙ୍କ ଇଚ୍ଛା ଅନୁଯାୟୀ ତା ହୁଁ। ଅ ଚାକିରି ପ୍ରଦାନ କରିବା ଏବଂ ତାଙ୍କ ଇଚଛା ଅନୁଯାୟୀ ତାଙ୍କୁ କାର୍ଯ୍ୟ କରିବା ଆବଶ୍ୟକ। ସେ ଯୋଉ ଜାକେ ପଢିବାକୁ ଚାହୁଁଛନ୍ତି ତାଙ୍କୁ ସେ ଯଙ୍ଗେ ପଢେଇବା ଆବଶ୍ୟକ। ନାରୀ ମାନଙ୍କୁ କୌଣସି କ୍ଷେତ୍ରରେ ସରକାରଙ୍କ ଦ୍ଵାରା ମିଳୁଥିବା ଆ ବିଭିନ୍ନ ପ୍ରକାର ଶିକ୍ଷା ଶିକ୍ଷା ଶିକ୍ଷାନୁଗ ତ କାର୍ଯ୍ୟ ଗୁଡିକ ସମ୍ପାଦିତ କରିବା ନାହିଁ ମାନଙ୍କୁ ବହୁତ ମାତ୍ରା ଆବଶ୍ୟକୀୟ ନାରୀ ମାନେ ହିଁ ଶିକ୍ଷିତ ହେଲେ ଆମ ଦେଶ ଆଗକୁ ବଢିବ ଆମ ଦେଶର ଅର୍ଥନୀତି ଆଗକୁ ବଢିବ ଆମ ଦେଶର ଅର୍ଥନୀତି ସୁଦୃଢ ହବ ଏବଂ ଭଇ ମାନେ ହିଁ ଶିକ୍ଷିତ ହେଲେ ଆମ ସମାଜରେ ବା ଆମ ପରିବେଶରେ ଶୃଙ୍ଖଳିତ ପରିବେଶ ଭାବରେ ବଢିତ ହବ ଆମକୁ ଶୃଙ୍ଖଳିତ ପରିବେଶ ଭାବ ଗଢ ତୋଳିବାକୁ ସୁବିଧା ହବ
ଆଜ୍ଞା ଆଜ୍ଞା ଆଜ୍ଞା ମୁଁ ବୁଝିଲି ବୁଝିଲି ବୁଝିଲେ ହଉ ଆଉ ମୁଁ ତଳେ ଡାକିଲେଣି ମୁଁ ଟିକେ ଘରକୁ ଟିକେ ଆସେ ବୁଝିଲୁ
ଆଜ୍ଞା
ହଁ ରଖୁଛି ଆଜ୍ଞା